କଣ କରୁଛୁ?
ଆରେ ଏମିତି ଖାଇକି ବସିଛି ଆଉ ଏ ଜାଣିଥିବୁ ଗାଁରେ ମେଘ ହଉଛି। ଆଉ ତମର ସେପଡେ କେମିତି ବର୍ଷା ହଉଛି?
ହଁ, ଆମର ଏପଟେ ବି ତ ଦୁଇ-ତିନି ଦିନ ହେଲା ବର୍ଷା ହଉଛି, ଆଉ। ଆଉ ମୁଁ କଣ କହୁଥିଲି କି? ଏଇଥର ତୁ ତ ଜାଣିଛୁ, ବର୍ଷାରେ କୋରାପୁଟ ର ପାଗ କେମିତି। ତ ମୁଁ ଭାବୁଥିଲି କି, ଆମେ ସମସ୍ତେ ମିଶିକି ଏଇଥର କୋରାପୁଟ କହିଥିଲେ ଯାଇକି ବୁଲାବୁଲି କରିକି ଗୋଟେ ଫ
ଆରେ ତୁ ଯେହେତୁ ଯାଜପୁରରେ ରହୁଛୁ ତ ସେଇଠେ କେମିତି, କୋଉ ଜାଗା ଲ କଣ କଲୁ ଟିକେ ସେଇ ବିଷୟରେ କହ? ଆଚ୍ଛା, ମୁଁ ଆଚ୍ଛା, ମୁଁ କହୁଥିଲି କି, ତୁ ଯଦି ଯାଜପୁରେ ରହୁଛୁ ସେଠି ତ ବେଶୀ ପବନ ହଉଥିବ। ଆଉ ମୁଁ କହୁଥିଲି, ସେଠି ବେଶୀ ପବନ ଟିକେ ହଉଥିବ, ବାକି ଏଠି ଟିକେ ପାଣିପାଗ ବି ଅସୁବିଧା ରହୁଛି।
ତ, ତୁ ସେଇ ବିଷୟରେ କିଛି କହିପାରିବି ମୋତେ ଅନଉ, କି ମାନେ କିଛି ସଜେସନ ଦେଇପାରିବୁ?